ହଁ ହଁ ଶୁଭ ସକାଳ ଭାଇ କୁହ କଣ ଖବର ଏଇ ଚା ପିକିନି ବୁଲୁଛି ଆଉ ଛାତ ଉପରେ ଆଉ।
ଚାଲିଛି ଆଉ।
ଏ ଆ କଣ କୋଡ଼ାପି ସରିଲାଣି।
ନାଇଁ ପଢାପଢି ଏଇ ପଢୁଛି।
ସ୍ନାତକ ସ୍ନାତକ ସରିଲାଣି।
ନାଇଁ ନାଇଁ ସ୍ନାତକ ସରିନି। ଆଉ ଆହୁରି ଅଛି ଗୋଟେ ବର୍ଷ ବା କି ରହିଛି। ଆଉ ଗୋଟେ ବର୍ଷ ପରେ ୟା ସରିଯିବ।
ଆଚ୍ଛା ଆଚ୍ଛା ଆଉ କଣ କଣ ପାଇଁ ମନେ ପକେଇ ଲୋକୁହ।
ମୁଁ କହୁଥିଲି ଦିଦି ଆମ ଯୋଉ ମଣିଷ ପାକ ତନ୍ତ୍ର ବିଷୟରେ ଜାଣିଛ ନା। ମଣିଷ ମଣିଷ ପାକତନ୍ତ୍ର ସେ ଯୋଉ ଯୋଉ ସବୁ ଅଛି ପାକ ନଳୀ ଖା ପାଟି ଓ ମୁଖ ଘର ଦାନ୍ତ ବିଷୟରେ ଜୀଭ ବିଷୟରେ ରସନି ଓ ଗ୍ରାସ ନଳୀ ପାଖ କସ ତଳେ ବିଷୟରେ ଖୁଦ୍ରନ୍ତ
ହଁ ଆପଣ ଏଇସବୁ ବିଷୟରେ ଜାଣିବାକୁ କାଇହିଁ ଇଚ୍ଛୁକ ଅଛନ୍ତି କୁହନ୍ତୁ।
କାରଣ ମୋର ଆ ଭବିଷ୍ୟତରେ ଆଗାମୀ ଭବିଷ୍ୟତରେ ଏହା କିଛି କାମ ଦବ
ଆପଣ ବିଜ୍ଞାନ ବିଷୟରେ ନେବାକୁ ଚାହୁଛନ୍ତି କି ।
ହଁ ନବାକୁ ଚାହୁଁଛି ମୁଁ ଉତ୍ସୁକ ଅଛି ବିଜ୍ଞାନ ବିଷୟ ନବା ପାଇଁ ।
ଆଚ୍ଛା ଆଚ୍ଛା ଆଉ ହଉ ପଚାର।
କହୁଥିଲି ଯୋଉ ଆମ ପାକ ନଳୀ ଅଛି ତା ମାନେ କଣ ପା । ପାକ ନଳି ହେଲା ପାକ ନଳି ପାଟିରୁ ଆରମ୍ଭ ।
ହୁଁ ନାଇଁ ହଁ ଆମର ସେଟା ହଜମ କ୍ରିୟା ଯୋଉ ହୁଏ । ହ ଆମର ଆରମ୍ଭ ହୁଏ ପାକ ନଳୀରୁ । ଶେଷ ହୁଏ ଆମର ହଁ ମଳଦ୍ୱାର।
ଆଛା ଏହାୟ ଗଠନ କାର୍ଯ୍ୟ ଅନୁସାରେ କଣ ବିଭିନ୍ନ ବିଭିନ୍ନ ଭାଗ ରହିଛି ନାହିଁ କି। ପ୍ରଥମଟି କଣ ପ୍ର। ପ୍ରଥମଟି ଯେହତୁ ଆମ ହଜମ କ୍ରିୟାରେ ପ୍ରଥମଟି ହେଲା ପ୍ରଥମ ଭୂମିକା ହେଲା ପାଟିର ମୁଖ ଗହରର। ପାଟିକୁ ଘେରିକି ରହି ଥିବା ଉପର ଓ ତଳ ଓଠ ପାଟିକି ଘେରି ରହିଛି । ପାଟି ଭିତରେ ରହିଛି ମୁଁ। ମୁଖ ଗୁହର । ମୁଖ ଗୁହରରୁ ଦୁଇଟି କଡ଼ରେ ରହିଛି ଗାଲ । ଆଉ ଗାଲ ଗୁୁରା ନାଲିଆ ନାଲିଆ ନୁହେଁ କି ସମସ୍ତଙ୍କର। ତଳେ ଯିବ ଉପର ଅଂଶରେ ତାଳୁ ଓ ଦୁଇ ମାଢ଼ି ଦାନ୍ତ । ତାପରେ ଆମର କଣ ରହିଛି ।
ନାଇଁ ସେଇଠି ସେଇଠି ଆମର ହୁଏ କଣ? କଣ ହୁଏ ସେଠି ଫାଷ୍ଟ ଖାଦ୍ୟଟା ଆମର ଛୋଟ ଛୋଟ ଖଣ୍ଡରେ ବିଭାଜିତ ତ ଏ ଯ ତାପରେ ଲାଳ ତାକୁ ହଁ ଲାଳ ସେଥିରୁ ମିଶେଇ ସେଇଟା ହଜମ ହବାରେ ସାହାଯ୍ୟ କରିବ ଫାଷ୍ଟ ତ ସୋପାନ ହେଉଛି, ଖଣ୍ଡ ଖଣ୍ଡ ଛୋଟ ବଡ ବଡ ଖଣ୍ଡେ ଛୋଟ ଛୋଟ ଖଣ୍ଡ ହେଇଯିବ କା ଦାର ଦାନ୍ତ ଆଉ ଜୀିବ ଲାଳ ଫାଳ ବାହାରିକି ଞ
ଜିଭର କାମ କଣ ଜିଭ ର କାମ ହେଲା ଖଟା ପିଟା ମିଠା
ହଁ ହଁ ଏବଂ ଖାଦ୍ୟକୁ ଯୋଉ ମାନେ ପାଟିର ଯୋଉ ବିଭିନ୍ନ ଏମିତି ବୁଲେଇବା ପାଇଁ
ହୁଁ ଓହୋ ତାପରେ କଣ ଗ୍ରହ ରସନୀ ଘାସ ନଳି ଆସିବ ବୋଧେ
ହଁ ସେଠି ପୁଣି ଦିଟି ନ ଦି ସେଠି ପୁଣି ଦି ପ୍ରକାର ନଳିୀ ଅଛି, ଖା ଖାଦ୍ୟ ନଳୀ ଶ୍ଵାସ ନଳୀ
ଓହୋ ତାପରେ ମାନେ ନାସା ପଥର ଯୋଉଟା ହେଲା ଶ୍ାସ ନଳୀ ମୁୋହ ଗୋରେ ଯୋଉଟା ସେଇଟା ହେଲା ଖାଦ୍ୟ ନଳୀ
ହଁ ଆପଣ ଯେମିତି ଆମର ଯେମିତି ଖାଦ୍ୟ ନଳ ଆମେ ଚେଷ୍ଟା କରି ଆମର ସବୁବେଳେ ଖାଦ୍ୟ ଖାଦ୍ୟ ନଳିବାଟେ ହିଁ ଯାଏ କିନ୍ତୁ ଆମକୁ ହିକା କେତେବେଳେ ଆସସିଛି, ବା ତାଳକୁୋଠି ଯ ଆମେ ଯୋଉ କହୁଛେ, କଣ ହୁଏ ବେଳେ ବଳେ ଖାଦ୍ୟ କଣ ହୁଏ ଶ୍ୱାସ ନରିବା ଟେ ପଶିଯାଏ ଭୁଲ ରେ ସେଇତ ଏଟ ସେଠି ଗୋଟେ ମାନେ ବନ୍ଦ ହେବା ପାଇଁ ଗୋଟେ ଇଏ ଅଛି, ପରଦା ପରିକା କିନ୍ତୁ ସେ ହଁ ହଁ
ହେଁ
କିନ୍ତୁ ସେଟା ଯେତେବେଳେ ବନ୍ଦ ହେଇଯାଏ।ଯୋଉ ବାଇଚନ୍ସ ଇଏ ହେଇଯାଏ ସେଠି ଖାଦ୍ୟ ପଶିଗଲା ଆମକୁ ହିକା ବା ତାଳୁକୁ ଉଠି ଯାଏ ଆମକୁ କୁ ଆଉ
ତ ମୋତେ ସବୁଠୁ ଭଲ ଲାଗେ ପାକସ୍ଥଳୀ କାମ କାରଣ ସିଏ କଣ କରେ ନା ତାର ଉପସ୍ଥିତି ହେଲା ଶରୀରର ଉଦର ଗୃହର ବାମ ପଟରେ ପାକସ୍ଥଳୀ ରହିଛି। ରହିନି କି ଏହାର ଉପର ଭାଗ ବର୍ ଟିକେ ଚଉଡ଼ା ତଳ ଅଂଶ ଟିକେ କମ୍ ଅଂଶ ଓସାରିଆ ଆଉ ଉପର ଅଂଶରେ ଉପର ଅଂଶ କୋଉଠି ଅଛି ନା ହୃପିଣ୍ଡ ନିକଟରେ ଥିବାରୁ ଏହା ଭାଗକୁ କଣ କୁହାଯାଏ ନା କାଳିଆ ଷ୍ଟମାକ୍ ତଳ ଭାଗରେ ଅଛି ତାକୁ ଆଉ ଗୋଟେ କଣ କୁହାଯାଏ ମୁଁ ସହାର ନାଁ ଜାଣିନି ସେ କାମ କଣ କରିବ ମାଂସ ବୁଝିବା ଅବରୋଧକୁ ପାଇଲୋଳିକ ସିଂଟରରେ ତାକୁ କୁହାଯାଏ।ଏହାର ସଂକଚନ ଓ ଉନ୍ମୋଜନ ଫଳରେ ପାକସ୍ଥଳୀରେ ତା ଯୋଉ ଖାଦ୍ୟ ଗୁଡା ଆମେ ଖାଇଥିଲେ ସେ ଆକୁ ଅର୍ଦ୍ଧଜିନ କରି ଖାଦ୍ୟକୁ ଅଳ୍ପ ଅଳ୍ପ ପରିମାଣରେ ଷୁଦ୍ର କରେ।
ହଁ ଭାଇ ମୁଖ୍ୟ କଥା ହଉଛି କଣ ମୁଖ୍ୟ କଥା ହଉଛି ଆମର ଯେତେବେଳେ ଖାଦ୍ୟ ଛୋଟ ଛୋଟ ସମ୍ପୂର୍ଣ ହେଇଗଲା ମାନେ ବହୁତ କିଛି ଅଂଶ ହବ ଯଉଟା କି ପାକସ୍ଥଳୀରେ ସେଇଟା ହଜମ ହବ। ମାଂସ ମା ମାଛ ଯେମତିକି ଆମେ ଖାଉଛି ଆମେ ମାଂସ ଖାଉ ଯେ ଆମେ ଛେଳି ମାଂସ ଖାଉଛେ। ସେଇ ସବୁ ଯୋଉ ପାକସ୍ ସେଇଟା ଯୋଉ କାନ୍ଥରୁ ଯୋଉ ହଁ ଅମ୍ଳ ଯୋଉ ଝରୁଛି ସେଇଟା ଆମକୁ ହଜମ କରିବାରେ ସା ସାହାଯ୍ୟ କରିବ।
ସେ କଛିମ କଛିମ ଖାଇଲେ ବି ସେ ହଜମ କରିବ ନା ନାହିଁ?
ନାଇଁ ଆମ ଶରୀରର ଗୋଟେ ନିର୍ଦ୍ଦିଷ୍ଟ କ୍ଷମତା ଯେ ଯେମିତି କି ଗାଈ ଘାସ ଖାଇବି ହଜମ କରିଦେଉଛି ଆମେ ତାକୁ ଏତେ ତ ହଜମ କରିପାରେ ନାହିଁ। ଆମ ସିଲିଲୁ ଯତେ ଖାଇଲେ ତ ହଜମ କରିପରିବା ନାହିଁ। ସେଥିପାଇଁ କୁହନ୍ତି କି ରାତିରେ ଶାଗ ଏବେ ଖାଇବନି।
ଓ ଆଚ୍ଛା ଠିକ ଅଛି ତାପରେ ସିଏ କଣ କରେ ନା ସେ ଖାଦ୍ୟକୁ ତାପରେ କ୍ଷୁଦ୍ରାନ୍ତ ବୃହ ଯନ୍ତ୍ରକୁ ନେଇଯାଏ। କୁଦ୍ରାନ୍ତକ କୋଉଠି ଅଛି ଏ ପାକ ପାକସ୍ଥଳୀ ଖୁଦ୍ରାନ୍ତ ପାକସ୍ଥଳୀ ବୁହଦନ୍ତ ପର୍ଯ୍ୟନ୍ତ ତ ଲମ୍ବିଛି ଏହା ଗ୍ରହଣୀ ଏ ଯେ ଜୁନମ ଓ ଇିଲୟମକୁ ନେଇ ତିଆରି ହେଇଛି। ଛି।ବୃହ ଜ ସେ ଖାଦ୍ୟ ନଳୀ ର ଶେଷରେ
ଆପଣ ଆପଣ ଆପଣ ଗୋଟେ ମୁଖ୍ୟ ଜିନିଷ ଛାଡିଦେଲେ ଯକୃତ କଥା ଆପଣ ଛାଡିଦେଲେ ସେଇଠି।
କୋଉଠି?
କୁୃତ କଥା। ଆମର ଯାହାକୁ ଇଂରାଜୀ ଯ ଲିଭର କୁହନ୍ତି। ସେଏ ଏକୋ ମୁଖ୍ୟ ଅଂଶ ନିଭଉଛି।
ହୁଁ ଆ
ଆଛା ଯକୃତର ଯକୃତର ପିତ୍ ଅ ଛ ବାହାରିଛି। ଯାହାଦ୍ଵାରା କି ଆମର ଇଏ ଯଉ ଆମର ସୁଗାର କଣ୍ଟ୍ରୋଲ ହଉଛି ବା ଆମର ଯୋଉ ଡାଇବେଟିସ୍ ହଉଛି ଲୋକଙ୍କୁ ତାର ଯଦି କାମ କମିଯିବ ବା ଫଁଙ୍କସନ୍ କମିଯିବ ହଁ ହଁ ହେଲା ସେ କତେ ଛାଦେ ସେଇଟା ଟିକେ କୁହନ୍ତୁ।
ଅ ଆଚ୍ଛା ଆଚ୍ଛା ନାଇଁ ନାଇଁ ତା ତା ବିଷୟରେ ଆମେ ପରେ ଆଲୋଚନା କରିବା ତାପରେ ପ୍ରଥମେ ଆମେ ଆଲୋଚନା କରିବା କଣ କରିବା ନା
ଆପଣ କଣ ଗୋଟେ ଶରୀରର ଗୋଟେ ଅଂଶକୁ ଆପଣ ବିଚ୍ଛେଦ କରି ଚାଲିଯିବେ ନା କଣ?
ନାଇଁ ନାଇଁ ସେମିତି କିଛି ନାଇଁ ଚଳିବ ସେ କିଛି ଅସୁବିଧା ହବନି।
ହଉ ଠିକ ଅଛି ହଉ ଠିକ ଅଛି ଆପଣ ତ ଏବେ ଜାଣୁ ଛନ୍ତି ଆଉ କଣ?
ହଁ ହଁ ତାପରେ ମୁଁ କହୁଥିଲି ମାଂସ ହଜମ କରିବା ପାଇଁ ଆମକୁ କେଉଁ କେଉଁ ମାନେ କଣ କଣ ହଁ ଦଶ ଯୋଉ ଦ୍ଵାରା ଆମେ ମାଂସ ହଜମ କରିପାରିବା। ମାନେ ମାଂସଟା ଆମର କହୁ ଇ ଯାଉଛି ପୁଷ୍ଟି ସା ଯାଉଛି ପୁଷ୍ଟିଚାର ହଜମ କରୁଥିବା ପ୍ରୋଟି ଜାତୀୟ ଏଞ୍ଜାଇମ୍ ନିଷ୍କ୍ରିୟ ଅବସ୍ଥାରେ କ୍ଷରିତ ହୋଇଥାଏ। ପାକସ୍ଥଳୀର ଅମ୍ଳୀୟ ପରିବେଶରେ ଏହା ସକ୍ରିୟ ହୁଏ ଓ ପାକସ୍ଥଳୀରେ ଖାଦ୍ୟ ପହଞ୍ଚିଲେ ସାଧାରନ୍ତଃ ଏଞଜାଇଂ ଖେଳଣ ତ୍ୱରାନ୍ିତ ହୋଇଥାଏ ମାନେ ବଢିଥାଏ ଯାହା ଦ୍ୱାରା କି ଆମର ମାଂସଟା ଜଲ୍ଦି ହଜମ ହେବ। ଆମ ସ୍ ଅନେକ ସଶଳିକ ବା ମିକସ୍ ଗ୍ରନ୍ଥ ରହିଛି ସେଥିରୁ କ୍ଷରିତ ମିକସ୍ ଅମଳ ପରିବେଶ ତଥା ଏଞଜେମ୍ ପ୍ରଭାବରୁ ପାକସ୍ଥଳୀକୁ ରକ୍ଷା କରେ କାରଣ ସେ ଯେତେବେଳେ ଆମ ଉ ମାଂସ କୁ ହଜମ କରିବାକୁ ଯାଏ ତାାରଲେ ଯଦି ସିଏ ଯଦି କରିବ ତାହେଲେ ଆମ ଦେହକୁ ବି ଇଏ କରିଦବ ତେଣୁ ତାର ଗୋଟେ ଅଛି ଗୋଟେ ଏଞଜାଇମ ଅଛି ସେି ଆମ ଦେହକୁ ଖେଳଣ କରିବାରୁ ଅଟକଉଛି। ତାପରେ ପାକସ୍ଥଳୀର କୃଷ ମଙ୍କ ମଧ୍ୟରେ ଥିବା ନିବ ଳ ବନ୍ଧନ ଯୋଗୁଁ ସହଜରେ ପେପସିନ୍ ପାକସ୍ଥଳୀ କାନ୍ଥ ଭିତରକୁ ପଶି ଟିସୁ କ୍ଷୟ କରିପାରେ ନାହିଁ ଯାହାଦ୍ୱାରା ଆମ ଦେହ ସୁସ୍ଥ ରହେ ଏବଂ ଆମ ଖାଦ୍ୟ ହଜମ କରିବାରେ ମଧ୍ୟ ତାହା ସାହାଯ୍ୟ କରିଥାଏ। ଆଚଛା ଆଚଛା ନାଇଁ ମୁଁ ଭାବିଲି ଆପଣଙ୍କୁ କହିଦି ଗିକେ
କେମିତି କହୁଛନ୍ତି ମୁଁ ଦେଖିବି କଣ କହିଲ କଣ କହିଲ?
କଣ କହିଲେ ଆପଣ ଗୋଟେ କହିଲେ ମୁଁ ଶୁଣିପାରଲି।
ନାଇଁ ନାଇଁ ମୁଁ କହିଲି କେମିତି କଣ କହୁଛନ୍ତି ସେଇଟା ମୁଁ ଦେଖୁଛି। ଆପଣ ବିଜ୍ଞାନ ପଢିବାକୁ ଯୋଗ୍ୟ ବିବେଚିତ ହେବେ କି ନାହିଁ? ସେଇଟା ମୁଁ ପରଖୁଛି।
ଧନ୍ୟବାଦ ଯାଅ ଆପଣ ଗୋଟେ ମୋ ବଡ ଭଉଣୀ ମୋ ପ୍ରତି ଏତେ ଚିନ୍ତା କରିୁଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ହଁ ହଁ ମୁଁ ସବୁବେଳେ ମୁଁ ସବୁବେଳେ ଅଛି ଆପଣ ଯଦି ଭଲ ମନ୍ଦ କଣ କୋଉଠି କଣ ଆପଣ ଆବେଦନ କରିବେ ତ ମତେ ଯୋଗାଯୋଗ କରିବି ମୁଁ ସେ ବିଷୟରେ ଆପଣ ଅବଗତ କରାଇବି।
ହଉ ଆମ ସଜନା ଶାଗ ଖାଇଛନ୍ତି ନା ଆପଣ।
ଆଉ ସଜନା ଶାଗ ମୁଁ ଓଡ଼ିଆ ଆଉ ସଜନା ଶାଗ ଖାଇନି।
ହ ଆଛା ନାଇଁ ତାର ସଛଜନ ଛୁଇଁ ତ ଛୁଇଁ ଛୁଇଁ ଭଜା ଛୁଇଁ କଷା ସେ ସଜନା ସାଗର
ହଁ ସେଇ ଯୋଉ ବାଟଣ ଭଜା ଭାରି ବଢିଆ ଲାଗେ ମୁଁ ବୋଉ କରିଦିଏ।
ସେଇ ଯୋଉ ସ ପକାଇ
ହୁଁ ହୁଁ ଆଜିିକାଲି କହିଁ ଯୋଉ ଆପଣ ଯୋଉ ଯନ୍ତ୍ରରେ ଯୋଉ ବାଟି ଦଉଛନ୍ତି ସେ ସ୍ଵାଦ କାଇଁ।
ନାଇଁ ସେ ସାଧନ
ହଁ ଆପଣ ଆପଣ ଆପଣ ଯଦି ପଢିବେ କହିବେ ମୋର ଚିହ୍ନା ପରିଚୟ ଅଛନ୍ତି। ଠିକ ଅଛି ବିଶ୍ୱବିଦ୍ୟାଳୟରେ ମୁଁ ଆପଣଙ୍କୁ ଆ ଯୋଗାଯୋଗ କରିଦେବି। ଆପଣ ଆବେଦନ କରିବେ ଏକ ପ୍ରବେଶିକା ପରୀକ୍ଷା ଦେବେ।
ଆଜ୍ଞା। ଯାହା ହଉ ଧନ୍ୟବାଦ ଦିଦି। ଆଉ ମୋର ଆଗକୁ ଯୋଉ ସବୁ ସମସ୍ୟା ଆସିବ, ମୁଁ ଆପଣଙ୍କଠୁ ସଲାହ ମସୁରା ନେବି, ଆଗାମୀ ଦିନରେ ଯାହା ଦ୍ଵାରା ମତେ ବହୁତୁ ସାହାଯ୍ୟ ହବ। ଆଉ ଆଉ ଆପଣଙ୍କ ପରିବାରକୁ ମଧ୍ୟ ଶୁଭେ ଚ୍ଛା ଭଲରେ ରୁହନ୍ତୁ, ଉନ୍ନତି କରନ୍ତୁ ଅଗ୍ରଗତି କରନ୍ତୁ।
ହଁ ହଁ ହଁ ଆପଣ ଆପଣ ବି ଆଗକୁ ଯାଆନ୍ତୁ, ଭଲ କରନ୍ତୁ ଉନ୍ନତି କରନ୍ତୁ, ହଉ ହଁ ହଁ ରଖ।